ହ୍ୟାଲୋ ନମସ୍କାର।
ଆପଣଙ୍କ ଘର କୋଉଠି
ଏବେ କଣ ଆମ ଘର ଓଡିଶାରେ।
ଆପଣଙ୍କ ନାମ
ମୋ ନାମ ଯାହା କଣ ଗୋଟେ ଭାବିଦିଅ ଆଉ ଆପଣ ଏବେ କଣ କରୁଛନ୍ତି ମୁଁ ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ୟିଅର ହେଲା ମୋର ଇତିହାସ ବିଭାଗରେ ମୁଁ ପଢୁଛି।
ଓ ହୁଁ।
ଆପଣ ଏବେ କଣ କରୁଛନ୍ତି?
ଗୃହିଣୀ ଅଟେ।
ଓହୋ ଆଚ୍ଛା। ଘରେ କଣ ଖାଇଛ ଆଜି।
ଭାତ ମାଛ ତରକାରୀ।
ଓହୋ ଚ୍ଛା ଆପଣ କଣ ଖାଇଛ? ମୁଁ ଗରମ ଭାତ, ଡାଲି, ଶାଗ ଭଜା, ବଡ଼ିଚୁରା, ଆଳୁ ଭର୍ତା ଖାଇଛି।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ବାପା ବୋଉ ଦାଦା, ଖୁୁଡୀ, ଭାଇ, ବଡ ଭଉଣୀ ଉଁ ମା ଜେଜେ ମା ସମସ୍ତେ ଅଛନ୍ତି ଆଉ।
ହୁଁ।
ଆପଣଙ୍କ ପରିବାର ରେ କିଏ କିଏ ଅଛନ୍ତି?
ସ୍ଵାମୀ ମୁଁ ନଣନ୍ଦ, ଶାଶୁ, ଶଶୁୁର, ଭଣଜା, ଭାଣିଜୀ।
ଓ ହୋ ଆଚ୍ଛା। ଆପଣଙ୍କ ମନପସନ୍ଦ ଖାଦ୍ୟ କଣ?
ଭାତ ମାଂସ ଆପଣଙ୍କର?
ମୋର ହଉଛି ପୋଡ ପିଠା, ଖିରି ଉଁ ବିରିୟାନୀ। ଖାଇବାକୁ ଭଲ ଲାଗେ।
ଆପଣଙ୍କର ମନପସନ୍ଦ ପିଇବା ଜିନିଷ କଣ?
ମୋର ହଉଛି ଭୁସି ପିଇବାକୁ ମତେ ଭଲ ଲାଗେ। ମ୍ୟାଙ୍ଗୋ ଯୋଉ ଆମ୍ବ ଜୁସ୍ ଟା। ତମକୁ କଣ ଭଲ ଲାଗେ?
ମତେ ଲେମ୍ବୁ ଜଳ।
ଜଳ
ପିଇବାକୁ ଭଲ ଲାଗେ।
ଓ ହ।
ଆପଣ ସନ୍ଧ୍ୟା ବେଳେ କଣ କରନ୍ତି?
ମୁଁ ସନ୍ଧ୍ୟାବେଳେ ଠାକୁରଙ୍କୁ ଧୂପ ଦିଆଦୁଇ କରା ହୁଏ ଆମ ଘରେ।
ହୁଁ।
ଆପଣଙ୍କ ଘର ପ ପାରମ୍ପରିକ ଖାଦ୍ୟ କଣ?
ଆମର ପାରମ୍ପରିକ ଖାଦ୍ୟ ହଉଛି ଖେଚଡ଼ି। ଖେଚୁଡ଼ି ଡାଲମା।
ହଁ।
ଆପଣଙ୍କର
ମୋର ହଉଚି ମୋର ବି ସେ ସେମ୍ ଖିଚୁଡି ତାପରେ ଉଁ, ମିକ୍ସି ଯୋଉ ତରକାରୀ, ଘାଣ୍ଟ ତରକାରୀ।
ଆପଣଙ୍କର ଭଉଣୀଙ୍କ ଭଉଣୀ ଆ ଆପଣ ଅଙ୍କ ଯୋଉ ପାଠ ପଢା ଏବେ କେମିତି ଚାଲିଛି?
ଆଗକୁ ମୋର ସେକେଣ୍ଡ ସେମିଷ୍ଟାର ଆସୁଛି ତ। ସେଥିରେ ଟିକେ ପଢାପଢି ଉପରେ ଟିକେ ଏବେ ଇଏ ହଉଚି ଆଉ। ଆପଣଙ୍କ ପରିବାରରେ କିଏ କିଏ ରୁହନ୍ତି?
ସ୍ଵାମୀ, ମୁଁ, ଶାଶୁ, ଶ୍ୱଶୁର ଭଣଜା, ଭାଣିଜି, ନଣନ୍ଦ।
ଓ ସ୍ତ୍ରୀ ଲୋକ ମାନେ ଗୋଟେ ବିଜନେସ୍ ଟାଇପ୍ ର ଯଦି ଭାବିବେ ସେ କଣ କଣ କରିପାରିବେ? ଘରେ ରହିକି।
ଯେମିତି କିି ବଡି। ପ୍ୟାକେଟ୍ କରିକି ଇ ତାକୁ ବିକ୍ରି କରିପାରିବେ। ଆମ୍ବକୁ ଆମ୍ବୁଲ କରିକି ବି ତାକୁ
ବ୍ୟାଗ୍ ମାନଙ୍କରେ ପୁରେଇକି ବିକ୍ରି କରିପାରିବେ।
ଓ, ହଁ।
ଏବେ ବି ଧୂପକାଠି ଯୋଉ ପ୍ରସ୍ତୁତି ହଉଛି। ଏବେ ବି କରୁଚନ୍ତି ଘରଣୀ ମାନେ।
ସେଇରା ବି କରିପାରିବେ। ଓ ଚ୍ଛା। ଆପଣଙ୍କ ଅଞ୍ଚଳରେ ପ୍ରଧାନତଃ କେଉଁ ଚାଷ କରାଯାଇଥାଏ?
ଧାନ। ଆପଣଙ୍କର?
ଆମର ବି ସେଇ ଧାନ, ଗହମ। ଏଇ ଚାଷ ହିଁ କରାଯାଇଥାଏ।
ହ
ଆପଣଙ୍କ ପରିବାର ରେ କିଏ ଚାଷ କାମ କରୁନାହାନ୍ତି?
ଆଜ୍ଞା କରୁଚନ୍ତି ଶଶୁର।
ହଁ କି କି ଚାଷ କରୁଛନ୍ତି?
ଧାନ, ଭେଣ୍ଡି, ଜହ୍ନି ଓ ପାଣି କଖାରୁ, କଖାରୁୁ ଆଦି ଇତ୍ୟାଦି।
ଓ ହୋ ଛା। ଆପଣଙ୍କର କେଉଁ ଋତୁ ଟା ମାନେ ପସନ୍ଦ?
ମୋର ସବୁଠାରୁ ବର୍ଷା ଋତୁ ବହୁତ ପସନ୍ଦ।
କଣ ପାଇଁ?
ମୋତେ ସବୁଆଡେ ସବୁଜ ସବୁଜର ସବୁ ଦେଖା ଯାଇଥାଏ। ଥାଏ ନା ଭଲ ଲାଗେ।
ଓ ଆଚ୍ଛା, କେଥରେ ଅଧିକା ମାନେ ଚାସ କାର୍ଯ୍ୟ କରାଯାଇଥାଏ କେଉଁ ଋତୁରେ?
ଶୀ
ହଁ କେଉଁ କେଉଁ ଚାଷ କରାଯାଏ ଯାଏ ସେଇ ଋତୁରେ?
ସେ ଋତୁରେ ଅଧିକାଂଶ ମକା, ଭେଣ୍ଡି
ଅ, ହୁଁ।
ଗହମ
ଓ ଆଚ୍ଛା।
ଯଅ ଏମିତି ଆଉ। ଆପଣଙ୍କ ଆଡେ କଣ ଚାଷ କରାଯାଏ ଆଉ କିଏ କରନ୍ତି? ଆପଣଙ୍କ ପାଇଁ ଘର ଲୋକ
ଆମ ଘରରେ ବାପା ଚାଷ କରନ୍ତି। ହୁଁ ଧାନ ଚାଷ କରନ୍ତି ଫୁଲକୋବି ହୁଏ ଫୁଲକୋବି ଚାଷ। ଅ ବାଇଗଣ ଚାଷ ଉ ଭେଣ୍ଡି। ଆଳୁ ଚାଷ ହୁଏ ପିଆଜ ଚାଷ ହୁଏ ରସୁଣ ଚାଷ ବି ହୁଏ।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
ହଁ ଏମତି କେତେ ପ୍ରକାର ଚାଷ କର କରନ୍ତି। ଆମର ବି ଘରେ ଗାଈ ରଖିଛୁ କ୍ଷୀର ବି ସେ ଗାଈ କ୍ଷୀର ଦିଏ ଆମେ କ୍ଷୀର ନେଇକି କୁ ନେଇକି ବିକ୍ରି ବି ହୁଏ ଆମର। ସକାଳେ କଣହାନ୍ତି? ହ୍ୟାଲୋ।
ମୁଁ ସଖାଳେ ଖାଏ ଇଟଲିି ତରକାରୀ। ନହେଲେ ବରା। ଆପଣ ସଖାଳେ କଣ ଖାଆନ୍ତି?
ବାହାର ଜିନିଷ ଖାଇବା କଥା ନାହିଁ ଦେହ ପାଇଁଁ ଭଲ ନୁହେଁ। । ମୁଁ ସକାଳେ ଖାଏ ଛତୁଆ, ଚୁଡା, କଦଳୀ। ବିସ୍କୁଟ। ଆଉ ଓଟ୍ସ୍ ଖାଏ। ମାଣ୍ଡିଆ ଲଡ଼ୁ ବି ଖାଏ। ଆପଣ ଚା ମାନେ ଚେଷ୍ଟା କରିବେ କେମିତି ଘର ଜିନିଷ ଖାଇବାକୁ ସ ଖାଳେ ଜଳଖିଆ ଟା ଆମ ଦେହ ପାଇଁ ଭଲନୁହେଁ। ଆପଣଙ୍କ ଆଡେ ଏନୁ ପାଣିପାଗ ଟା କେମିତି କଣ ଅଛି?
ଆମ ଆଡେ ଏବେ ଜୋର ବର୍ଷା ହଉଛି ଆପଣଙ୍କ ଆ
ଆମ ଆଡେ ବି ସେଇ ଜୋସିରେ ବର୍ଷା ହଉଛି କାଲିଠୁ ହଉଛି। ଆଜି ମୁଁ ଏ ଛାଡିିନି ବି ଟୋଟାଲି ଟିକେ ଟିକ କେତେବେଳେ ଏମିତି କଣ ଛାଡୁଛି। । ଆପଣଙ୍କୁ କଣ ମନପସନ୍ଦର ଖାଦ୍ୟ କଣ?
ମୋର ମନପାସନ୍ଦିଆ ଖାଦ୍ୟ ଭୋଜି ପ୍ରଥମତଃ ତ ଡ଼ାଲମା ମାନେ କେତେକ ଓଡିଆ ଖାଦ୍ୟ ମତେ ବହୁତ ଭଲ ଲାଗେ।
ଅ ଆଚ୍ଛା। ଗରମ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଆପଣ କଣ କରନ୍ତି?
ସବ ସବୁ ଟାଇମ ରେ ଯେତେବେଳେ ଖରାବେଳେ ବି ରୋ ସେଇ ସମୟରେ ଯେହେତୁ ଆମେ ଘରଣୀ ଜଳୀୟ ଅଂଶ ଯେତେଳେ ଝାଳ ହୁଏ ଲେମ୍ବୁ ପାଣି କରି ନହେଲେ ଓ ଆରଏସ୍ ପାଣି।
ଆଛା ଦେହ ପାଇଁ ଭଲ ହଁ।
ଅଧିକ ଖରାକୁ ଗଲେ ଛତା ଫତା ୟୁଜ୍ କରୁ।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
ଆପଣ?
ଆପଣ ହଁ ଆମେ ବି ପଖାଳ ତୋରାଣୀ। ତୋରାନ୍ଟା ଆମେ ପିଇକି ଯାଉ ବାହାରକୁ ଯେତେବେଳେ ଯାଉ। ସାଙ୍ଗରେ ଛତା ନେଇକି ଯାଉ ଯେତେବେଳେ ବାହାରକୁ ଯାଉ ଛତା ପାଣି ବୋତଲ ବି ନେଇକି ଯାଉ। ନଣ୍ଡା ବଗୁଲି ପିଉ ଭୁସି ପାଣି ବି ପିଉ। ଶୀତ ଦିନେ ବୁଲିବାକୁ ତମକୁ କେମିତି ଜାଗା ଭଲ ଲାଗେ? । ଆମେ ତ ବାହାରକୁ ଯାଉ ସବୁବେଳେ ବୁଲାବୁଲି କରିବାକୁ ଶୀତ ଦିନେ। ଓଡିଶା ବାହାରକୁ ବି ଯାଇ ଯାଉ ଆର୍ଥରକ ଯାଇଥିଲୁ କଲିକତା। ବୁଲି।
ହଁ ହୋ। ଏବେ କୁଆଡେ ଯାଇନାହାନ୍ତି ବୁଲିବାକୁ?
ହ ରଜରେ ଆମେ ଯାଇଥିଲୁ ଆମ ଏଇଠି ପାଖରେ ଅଂଶୁପା, ଅଂଶୁପା ଯାଇଥିଲୁ।
ତମର ଏବେ ଏବେକା ରଜ କେମିତି କଟିଲା?
ଆମ ଆଡେ ତ ତିନି ଦିନି ରଜ ପାଳନ୍ତି। ପହିଲି ରଜ ରଜ ସଂକ୍ରାନ୍ତି ଭୂମି ଦହନ। ଆଉ ଆମେ ରଜ ଦୋଳି ଖେଳୁ ଗାଁରେ ଗାଁରେ ତ ଆମେ ଯେ ତୁ ଏ ଗାଁ ମାନଙ୍କରେ ଗଛରେ ଦୋଳି ଲାଗିଥାଏ। ବାଉଁସ ଦୋଳି ହୁଏ। କୁଆଁରି ଝିଅମାନେେ ରଜରେ ଗୀତ ଗାଇ ଦୋଳି ଖେଳନ୍ତି ବି। ଆମର ପିଠା ବି ହୁଏ ବିଭିନ୍ନ ପ୍ରକାର ପିଠା ହୁଏ। ଚକୁଳି ପିଠା ମଣ୍ଡା ପିଠା ଯେମିତି ପୋଡ ପିଠା ବି ହୁଏ। ବରା ହୁଏ ଆମେ ରଜପାନ ବି ଖାଉ। ଆପଣ ଗାଡିରେ କେମିତି ରଜ ପାଳନ କରିଥିଲେ?
ଆମ ଆଡେ ବି ଯେହେତୁ ମୁଁ ଗ୍ରୁହିଣୀ ଏତେ ବାହାରକୁ ବାହାରେନି ତଥାପି ମୁଁ ଦୋଳି ଖେଳିଥିଲି ପିଠା କରିଥିଲି ଏବଂ ଖୁଆଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲି ନିଜେ ବି ଖାଇ। ଯେମିତି ଚକୁଳି ପୋଡ ପିଠା ମଣ୍ଡା ବି ବିରି କାକରା ବିରି ପିଠା। ଏ ସବୁ ତାପରେ ପାନ ବି ଖା ଖୁଆ ହେଇଥିଲା।
ଖୁଆ ହେଇଥିଲା
ଲା ରଜନୀ ଆମର ଏପଟେ ଡ୍ରାମା ହୁଏ ନିହଲ ପ୍ରସାଦ ରେ ସେଠିକି ବି ଯିବା ଦେଖି। ହେଇଥିଲା ବୁଲିବା ବି ହେଇଥିଲା। ଏମିତି କିି ମନ୍ଦିର ଫନ୍ଦିର ଏମିତି ଆଉ।
ହଁ।
ଆପଣଙ୍କ ଆଡେ ସବୁ ଭଲରେ କଟିଛି ତ?
ହଁ ହଁ ଆମ ଆଡେ ଭଲରେ ଘଟିଛି। ସାସ୍ଥ୍ୟକର ଖାଦ୍ୟ କଣ କଣ ମାନେ କହିପାରିବ ଦେହ ପାଇଁ। ଓ ହୋ। ମାନେ ଆମ ଦେହ ପାଇଁ ସ୍ଵାସ୍ଥ୍ୟକାରକ ଖାଦ୍ୟ କଣ କଣ କଣ କହିପାରିବ?
ଯେମିତି ସଖାଳୁ ଉଠିଲେ ଚୁଡା ଗୋଟେ ପ୍ରୋଟିନ ମିଳିଆ। ଚୂଡ଼ା କଦଳୀ ଚିନି କୁ ଆଡ ନ କରିକି ଆ ଆପଣ ଯଦି ଗୁଡ କ ଖାଇବା ସେଟା ବି ଭଲ।
ହଁ ହଁ।
ଭଲ ଭାତ କୁ କ୍ରମ ପରେ ଖାଇକି ରୁଟି ଯଦି ଖାଇ